ସାଙ୍ଗ କଣ କରୁଛ?
ଏଇ ବସିଥିଲି। ତମେ କଣ କରୁଚ?
ମୁଁ ବି ସେଇ ବସିଚି ତମ କଥା ଭାବୁଥିଲି ସେ ସେଥିପାଇଁ କଲ୍ କଲି ଖାଇସାରିଲଣି?
ହଁ ଖାଇସାରିଲିଣି। ତମେ?
ହଁ ମୁଁ ବି ଖାଇସାରିଲିଣି କଣ ଖାଇଲ?
ମୁଁ ରାତି ସାରା ଖାଇନି ଆଇସ୍କ୍ରିମ ଖାଇଥିଲି। ତମେ?
ଓହୋ, ମୁଁ ରାତି ଖାଇବା ଖାଇସାରିଲିଣି। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ତମ ଘରେ?
ହଁ ମୋ ଘରେ ବି ସମସ୍ତେ ଭଲ ଅଛନ୍ତି। ଆ ଆଉ କଣ କୁହ?
ଆଉ ତମ ଦେହ ଭଲ ଅଛି?
ହଁ, ମୋର ଦେହ ଭଲ ଅଛି। ମୁଁ କହିଲି ଏବେ ତ କଲେଜ୍ ନାହିଁ। ଏବେବ୍ ବୋହୁତ୍ ସାରା, ମାନେ ବୋହୁତ୍ ଫ୍ରି ଟାଇମ୍ ମିଳୁଥୁବ ତମୁକୁ ନାଇଁ?
ହଁ
ହଁ।
ଏଟାଇମ୍ କଣ, ସେଇ ଟାଇମ୍ ବି ଖାଲି ହିଁ ବେଭାହାର ଆଉ
ଉହୁଁ, ହଁ, ଆମ ମାନଙ୍କର ତ ସେଇଟା ହଁ, ଆମ ମାନଙ୍କର ତ ସେଇଟା ଅଭ୍ୟାସ୍ ହେଇଗଲାଣି ଠିକ କଥା, ପୂର୍ବରୁ ଦୂରରେ ଥିବା ଲୋକଙ୍କ ସହ କଥା ହବା କଷ୍ଟକର, ଆହ୍, ଆଜି ହେଇଯାଇଚି।
କାହିଁକି ନା ମୋବାଇଲ୍ ଫୋନ୍ ଆଜିର ଜୀବନର ଏକ ଅବିଚ୍ଛିନ୍ନ ଅଂଶ କିନ୍ତୁ ଏହାର ଅତ୍ୟଧିକ୍ ବ୍ୟବହାର ଚିନ୍ତାର ବି ଠିକ୍ ଉପାୟ ହେଇଗଲାଣି ନୁହଁ।
ହଁ, ହଁ, ଠିକ କଥା ଏଇଟା ମାନେ ଆମକୁ ମୋବାଇଲ୍ ଫୋନ୍ ଯେତିକି ବି ସାହାଯ୍ୟ କରୁଚି ମାନେ ଆମେ ଯଦି, ମାନେ ତାର ଗୋଟେ ଜିନ୍ଷ ଥାଏନିକି, ଆମେ ଯଦି ମାନେ ଠିକ୍ ର ବ୍ୟବହାର କରି ପାରିବା ତ ସେଡା ଆମର ବୋହୁତ୍ ଭଲ କରିବ, ଆଉ ଯଦି ଆମେ ତାକୁ ବେଶ୍ ସି ବ୍ୟବହାର କରୁଛନ୍ତି କି ଖରାପ୍ ଉପାୟରେ ବ୍ୟବହାର କରୁଛନ୍ତି ସେଇଟା ଆମ ପାଇଁ ବହୁତ, ମାନେ ଖରାପ ହବ। ଠିକ୍ କଥା। ପୂର୍ବରୁ ଦୂରରେ, ହଁ, ପୂର୍ବରେ ଦୂରରେ ଥିବା ଲୋକମାନଙ୍କ ସହ କଥା ହବା କଷ୍ଟକର ଥିଲା। କିନ୍ତୁ ଏବେ କିଛି ସେକେଣ୍ଡ୍ ଏବେ କିଛ୍ କିଛି ସେକେଣ୍ଡ୍ ରେ ସମ୍ଭବ ହେଇଯାଉଚି। ଆମେ ସାଙ୍ଗେସାଙ୍ଗେ କଲ୍ ଲଗୋଉଛନ୍ତି, ସାଙ୍ଗେ ସାଙ୍ଗେ କଥା ହେଇଯାଉଚୁ।
ଠିକ୍ କଥା ଆଜିକାଲି ଦେଖ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍। ହଁ, ଏଇଟା ଯୋଗାଯୋଗ ପାଇଁ ମଧ୍ୟ ମୋବାଇଲ୍ ଫୋନ୍ ବୋହୁତ୍ ଉପକାରୀ। ଅନଲାଇନ୍, ପଢା, ବ୍ୟାଙ୍କିଙ୍ଗ୍। ଓ ଜରୁରୀ ସେବାରେ ମଧ୍ୟ ମୋବାଇଲ୍ ଫୋନ୍ ର ଆବଶ୍ୟକ ବୋହୁତ୍ ରହିଛି। ଉଁହ।
ହଁ, ଠିକ୍ କଥା କହିଲ କିନ୍ତୁ ଅନେକ ଯୁବକ, ଯୁବତୀ ଅଛନ୍ତି, ଘଣ୍ଟା ଘଣ୍ଟା ଗେମ୍ ଆଉ ସୋସିଆଲ୍ ମିଡିଆରେ ସମୟ ନଷ୍ଟ କରୁଛନ୍ତି।
ଦେଖ ସେଇଥିପାଇଁ ତ ପଢାରେ ମନ ଲାଗୁନାହିଁ ଏବଂ ଶାରୀରିକ କ୍ରିୟାକଳାପ ମାଧ୍ୟ ମାନେ କମି ଯାଉଛି, ଦେଖିବ ପ୍ରାଏ ପିଲା ଆଗୁରୁ ମାନେ ମୋବାଇଲ୍ ବୋହୁତ୍ ପିଲା ବି ପିଲାମାନୋ ଖେଳ, କୁଦ ରେ ମନ ଲଗ ଉଥିଲେ କିନ୍ତୁ ଯେବେଠୁ ମୋବାଇଲ୍ ଆସିଲାଣି ଆଉ ସେ ଖେଳକୁଦ ବି ଲୋପ୍ ପାଇଗଲାଣି। ସବୁ ଛୋଟୋ ଛୁଆଙ୍କ ହାତରେ ଦେଖିବାକୁ ମିଳୁଛି ଗୋଟେଗୋଟେ ଫୋନ୍।
ହଁ, ଆଜିିକାଲି ଛୋଟୋ ଛୋଟ୍ ହଁ, ହଁ। ଆଜ କାଲି ଛୋଟ ଛୋଟ ପିଲା ବି କଣ୍ କରୁଛନ୍ତି ନା ଖାଇବା ପାଇଁ ବି ଫୋନ୍ ଦେଖୁଛନ୍ତି ଆଉ ଆଜିିକାଲି ମା ମାନେ ବି ସେମିତି ହେଇଗଲେଣି। ହଁ, ଏତେ କିଏ ମାନେ ସମ୍ଭାଳିବ, ଏତେ ଦୁଷ୍ଟ ହୋଉଚନ୍ତି, ଫୋନ୍ ଦେଇଦେଲେ ଗଲା। ମୁଁ ମଧ୍ୟ ଦେଖିଛି ଆଉ ଅନେକ ଲୋକ ଥାଆନ୍ତି, କଣ୍ କରନ୍ତି ନା ପରିବାର ସହ ବସିକି କଥା ହୋଉଥୁବେ ତା ସହିତ ମୋବାଇଲ୍ ଫୋନ୍ ବି ବ୍ୟବହାର କରୁଥିବେ।
ଫଳରେ ଯୋଉ ପରିବାରିକ ମଧ୍ୟରେ ଯୋଉ ସମ୍ପର୍କରେ ବି ଦୂ ମାନେ ଦୂରତା ବି ବଢି ପାରୁଚି, ନୁହଁ।
ହଁ, ଠିକ୍ କଥା। ତା ଦୂର୍, ଦୂରତା ତ ବଢୁଛି, ବଢୁଛି, ମାନେ ଆମେ ପରିବାର ଲୋକଙ୍କ ସହ ମାନେ ଆମେ, ମାନେ ଯେମିତି ଆମେ ଫିଜିକାଲି ବସି କଥା ହୋଉଥିଲେ ସେମିତି ହୋଉ, ହେଇପାରୁନାହାନ୍ତି ବୋହୁତ୍ ରେୟାର୍ ହେଇଯାଇଚି। ତା ସହିତ କଣ ହଉଛି ନା, ସ୍ୱାସ୍ଥ୍ୟ ଉପରେ ମଧ୍ୟ ବୋହୁତ୍ ପ୍ରଭାବ୍ ପଡୁଛି, ଠିକ ନା।
ଠିକ କଥା କହିଲ ନିଶ୍ଚୟ, କାରଣ ଅଧିକ ସମୟ ସ୍କ୍ରିନ୍ ଦେଖିଲେ ଆଖିର ସମସ୍ୟା ମୁନ୍ ମୁଣ୍ତ ବିନ୍ଧା ଏବଂ ଯୋଉ ଘୁମାରେ ବାଧ ହେଇପାରେ ନୁହଁ।
ହଁ, ପୁରା ଠିକ୍ କଥା। କହିଲ। ତେବେ ଆମେ ମୋବାଇଲ୍ କୁ କିପରି ସଠିକ୍ ଭାବରେ ବ୍ୟବହାର କରିପାରିବା କୁହ ତ ମତେ ଟିକେ।
ଆବଶ୍ୟକ କାମ ପାଇଁ ବ୍ୟବହାର କରିବା ଉଚିତ୍ ଏବଂ ଦିନରେ ଏକ ନିର୍ଦ୍ଦିଷ୍ଟ ସମୟ ମାତ୍ ମାତ୍ର ସୋସ୍ୟାଲ୍ ମିଡିଆ ପାଇଁ ରଖିବା ଉଚିତ୍।
ହଁ ହଁ ଠିକ୍ ଭଲ। ପରାମର୍ଶ ମୁଁ ବି ଭାବୁଚି ଖାଇବା ବେଳେ ପଢିବା ବେଳେ ମୋବାଇଲି ରେ ଦୁ ମୋବାଇଲି ଠାରୁ ଦୂରେଇ ରଖିବା ଆବଶ୍ୟକ ମୁଁ କଣ କରୁଚି ନା ହେଲା ମୁଁ ଭାବି ଦୋଉଚି କି ଏବେ ଟିକେ ଖାଇବି। ଖାଇ ଖାଇତେ ଖାଇତେ ମୁଁ ଟିକେ ଫୋନ ଦେଖିଦେବି ସେଇଟା ବୋହୁତ ଖରାପ ମୁଁ ଜାଣିଚି ହେଲେ ବି କରୁଚି ଏବେ ହେଲେ ମୁଁ ବୁଝିପାରୁଚି କି ଏବେ ସବୁବେଳେ କଣ କରିବି ନା ଯେତିକି ଆବଶ୍ୟକ ସେତିକି ଫୋନ୍ ଦେଖିବି ତା ଫୋନ୍ ଠାରୁ ଦୂରେଇ ରହିବି।
ନିଶ୍ଚୟ ଏହା ଏକ ଭଲ ଅଭ୍ୟାସ କାରଣ ଫୋନ ଟା ମାନେ ଖାଇଲେ ବସିଲେ ଉଠିଲେ ଶୋଇଲେ ସବୁବେଳେ ଚଲେଇବା ଟା ଆବଶ୍ୟକ ନୁହଁ। ସୋସିଆଲ ମିଡିଆ ଆମ୍ ପାଇଁ ଭଲ ଫୋନ ବି ଭଲ ଯେତିକି ଭଲ ସେତିକି ଖ ଦେଖି ଦେଖୁଥିବ ଯେ ପ୍ରାୟେ ଛୋଟ ଛୋଟ ପିଲା ଛୋଟ ବେଳୁ ଫୋନ ଚଲେଇ ଚଲେଇ ଦେ ଖିବ ତାଙ୍କ ଆଖି ବୋହୁତ କମ୍ ବୟସରେ ଆଖି ଖରାପ ହେଇଯାଉଚି। ଆଉ ସେମାନେ ଚଷମା ବ୍ୟବହାର କରୁଚନ୍ତି ଆଉ କିନ୍ତୁ ସେଇ ଫୋନ କୁ ଅନ୍ୟମାନେ ବି ବ୍ୟବହାର କରୁଚନ୍ତି କି କିନ୍ତୁ ତାଙ୍କର ନିର୍ଦ୍ଦିଷ୍ଟ ଟାଇମ ଅନୁସାରେ ଟାଇମ ଅନୁସାରେ ସେ ସୋସିଆଲ ମିଡ୍ ମିଡିଆ ସେଇ ଫୋନ କୁ ଟାଇମ୍ ଅନୁସାରେ ବ୍ୟବହାର କରୁଚନ୍ତି। ଆଉ ଟାଇମ୍ ଅନୁସାରେ ରଖୁଚନ୍ତି କିନ୍ତୁ ଅନ୍ୟ ପିଲାମାନେ ଅହର ମାନେ ତାଙ୍କର ଟାଇମ ହିଁ ନାହିଁ। ଯେତେବେଳେ ପାରୁଚନ୍ତି ଫୁଣି ଦେ
ହଁ ହଁ ଠିକ୍ କଥା ଜାଣିଚ ଗୋଟେ କଥା। ଯୋଉ ଆମ ଘର ପାଖରେ ଗୋଟେ ଛୋଟ ପିଲାଟା ଅଛି ହେଲା। ସେ ମୋର ନାନୀ ହିସାବରେ ହେବ ନାନୀ ର ପୁଅ ମାନେ ଛୋଟ ପିଲାଟେ ସିଏ ହେଲା ତା ମା କଣ କରେ ନା ଛୋଟ ବେଳୁ ଠୁ ତାକୁ ଫୋନ୍ ଦେଇଦିଏ ଫୋନ୍ ଦେଇ ଦେଇକି ବସେଇଦିଏ ଖାଇଲା ବେଳେ ସେମିତି ଫୋନ୍ ଦେଇଦବ ଫୋନ ଦେଇକି ବସେଦବ। ସେ ଛୋଟ ପିଲା ଟା କଣ ହେଲା ନା ଯେତେବେଳେ ଚାର୍ ଚାରି ପାଞ୍ଚ ବର୍ଷ ଏମିତି ନର୍ମାଲି ପିଲା ଦି ତିନି ବର୍ଷ ହେଲେ କଥା କହିବା ଷ୍ଟାର୍ଟ କରନ୍ତିନି କି। କରନ୍ତି। ତ ସିଏ ଯେତେବେଳେ ମାନେ ଚାରି ପାଞ୍ଚ ବର୍ଷ ହେଲା କଥା କହି ପାରିଲାନି।
ଆଚ୍ଛା ଆଚ୍ଛା।
ସେ ଭାବିଲା କି କଣ ଅସୁବିଧା ଲେଟ୍ରେ କଥା କହିବ। ଗୋଟେ ଗୋଟେ ପିଲା ଲେଟେ ରେ କଥା କୁହନ୍ତି ସେଥିପାଇଁ ଲେଟେ ରେ କଥା କହିବ ଏମିତି ମାନେ ବୋହୁତ ଦିନ ହେଇଗଲା। ଚାରି ପାଞ୍ଚ ବର୍ଷ ହେଲା ଯେମିତି ଜମା କଥା କହିପାରିଲାନି। ସେଇଠୁ ନେଇକି ତାଙ୍କ ଡାକ୍ତର କୁ ଦେଖେଇଲେ ଡାକ୍ତର ସେଇଠୁ କହିଲେ କି ତମେ ତାକୁ ସବୁବେଳେ ଫୋନ ଦେଇକି ବସଉଚ ସେଥିପାଇଁ ସେ କାହା ସାଙ୍ଗରେ କଥାବାର୍ତ୍ତା କଲାନି ମିଶିଲାନି ତ ସିଏ ସେଥିପାଇଁ ଫୋନ ମାନେ ଫୋନରେ ଦେଖିଲେ କଣ କଥା କହିବାକୁ ହବ କୁହତ କାହା ସାଙ୍ଗରେ କଥା କହିବାକୁ ବି ପଡିବନି।
ଠିକ୍ କଥା କହିଲ କାରଣ ତାଙ୍କ ତା ମାଇଣ୍ଡ ସବୁବେଳେ କଣ ନା ଫୋନରେ ରହିଲା ତା ମାଇଣ୍ଡ ଆଉ ପଢା କିି ଅନ୍ୟ ଭାଇ ଭଉଣୀ ବାପା ମା ତାଙ୍କ ସହିତ କଥା ହେବା କରିବା ହେଲେ
ସେ କାହାକୁ ବି ଚିହ୍ନି ବି ପାରିବନି ସେ
କାରଣ ସେ ଏବେ ତ ସେ ଛୋ ସତେବେଳୁ ମୋବାଇଲ ସହିତ ସେ କନେକ୍ଟ ହେଲାଣି ମୋବାଇଲ ଜଡ଼ିତ ହେଲାଣି। ତେଣୁ । ବାହାର ଦୁନିଆଁ ଦେଖାଯିବ ତା ଅହରହ ସେ ମାନେ ମୋବାଇଲ ଦୁନିଆଁ ତାକୁ ଦେଖାଯିବ। ତେଣୁ ସେଇଥିପାଇଁ ମୋବାଇଲ ଛୋଟ ଛୁଆକୁ ବେଶି ଦବା ବି ଆବଶ୍ୟକ ନୁହଁ ଯେତିକି ଆବଶ୍ୟକ ସେତିକି ଦବା ମାନେ ଆବଶ୍ୟକ କଣ ଛୋଟ ପିଲା ଯଦି ତାଙ୍କର ଅନଲାଇନ କ୍ଲାସ ହଉଛି। ଅନଲାଇନ ରେ ସେମାନେ ପଢୁଛନ୍ତି ତ ସେଇ ଟାଇମ ରେ ବାପା ମା ନିହାତି ଜଗି ରହିବା ଆବଶ୍ୟକ। କାରଣ ବାପା ମା ଯଦି ପିଲାମାନଙ୍କୁ ଠିକ ଯତ୍ନ ନେବେ ଠିକ ମାନେ ପରିଚାଳନା କରିବେ। ତାହେଲେ ସେ ପିଲା ଠିକ ଭାବରେ ଗଢି ଉଠିବେ ଆଉ ମୋବାଇଲର ସଦୁପଯୋଗ ବି କରିପାରିବେ।
ହଁ ପୁରା ଠିକ କଥା ଆମେ ସେଇ ଫୋନ ଟାକୁ ବି ଯଦି ମାନେ ଠିକ ଉପାୟରେ ଏମିତି ବି ପିଲା ଅଛନ୍ତି ସେ ଫୋନ ରେ ପଢି, ପଢି, ପଢି, ପଢିିକିନା ମାନେ ଟପର ହେଇଯାଉଛି। ଛନ୍ତି ସେମାନେ ଟ୍ୟୁସନ ବି ଯାଉନାହାନ୍ତି।
ହଁ, ହଁ ଠିକ କଥା କାରଣ ସେଇ ସୋସିଆଲ ମିଡ଼ିଆ ଥ୍ରୋ ରେ ଆମର ବି ବହୁତ ପିଲା ଆଇଏସ୍ ଓଏସ୍ ଅଫିସର ହେଇଛନ୍ତି ବହୁତ ପିଲା କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ହେଇଛନ୍ତି। ସେଇ ଫୋନ ଦ୍ଵାରା ଆମର ଯୋଉ ଘରୋଇ ସ୍ତ୍ରୀ ଲୋକ ମାନେ ଘରୋଇ ଝିଅ ମାନେ ଯୋଉଁମାନେ ବାହାରେ ଯାଇ କାମ କରି ପାରୁନାହାନ୍ତି ୱାର୍କ ଫ୍ରମ ହୋମ ଘର ମା ମଧ୍ୟ ରହି, ରହି ମଧ୍ୟ ସେମାନେ କାମ କରିପାରୁଛନ୍ତି ବହୁତ ସୁବିଧା ପାଇପାରୁଛନ୍ତି। ଏଇ ଫୋନ ମାଧ୍ୟମରେ ଫୋନ ରେ ବହୁତ ସୁବିଧା ଅଛି ବହୁତ ସଦୁପଯୋଗ ଅଛି ଯଦି ଆମେ ତାକୁ ଭଲ ମାତ୍ରାରେ ବ୍ୟବହାର କରିବା ତାହେଲେ ବହୁତ ଉନ୍ନତି କରିବା।
ହୁଁ ସେଇଟା ହିଁ ତ ଆମେ ସେ
ଶୋଇଲା ଟାଇମରେ ଫୋନ୍ ଦେଖିବା। ଖାଇଲା ସମୟରେ ମୋବାଇଲ ଚଲେଇବା ରାସ୍ତାରେ ଚାଲିବା ସମୟରେ ମୋବାଇଲ ଦେଖି ଏଇଟା କିନ୍ତୁ ଆମ ଦେହ ପାଇଁ ଆମ ପରିବେଶ ପାଇଁ ବି ବହୁତ ଖରାପ କାରଣ ଯଦି ବି ଆମେମାନେ ଚଲଉଚନ୍ତି ଆମ ତଳ ପିଢି ମାନେ ଆମ ଭାଇ ଭଉଣୀ ମାନେ ଆମଠୁ ଏହା ହିଁ ଶିଖିବେ କି ଆମ ଭାଇ ଭଉଣୀ ମାନେ ଚଲଉଚନ୍ତି ଆଉ ଆମେ ବି ଚଲେଇବୁ। ତ ଆମେ କାହାଠୁ ଶିଖିଲେ ବାପା ମା ମୋ ଉପର ଭାଇ ଭଉଣୀ ମେ ଯୋଉଁମାନେ ସବୁ ଅଛନ୍ତି ତେଣୁ ଆମେ କଣ କରିବା ନା ହ୍ୟାଲୋ ହଁ ତେଣୁ ଆମେ କଣ କରିବା ନା ଆମେ ନିଜେ ହିଁ ମାନେ ସେଇ ପଦକ୍ଷେପ ନବା ଯେ ନାଇଁ ଆମେ ଆଜିଠୁ ସେଇ ପ୍ରମିସ କରିବା ଯେ ଆମେ ନିଜେ ଆଗେ ମାନେ ଭଲ ବାଟ ରହିବା । ବ୍ୟବହାର କରିବା ଖାଇବା ସମୟରେ ବ୍ୟବହାର କରିବାନି ଶୋଇବା ସମୟରେ ବ୍ୟବହାର କରିବାନି। ଗଲା ସମୟରେ ବ୍ୟବହାର କରିବାନି ତ ଆମକୁ ଦେଖି ପିଲାମାନେ ଏଇଆ ହିଁ ଶିଖିବେ ଯେ ନାଇଁ ଆମ ଭଉଣୀ ଭାଇମାନେ ଯେହେତୁ ଭଲ କାମରେ ଫୋନ ବ୍ୟବହାର କରୁଚନ୍ତି ପାଠ ପଢାରେ କାମରେ ତ ଆମେ ବି ସେଇ ସେଇ ସମୟରେ ହିଁ ବ୍ୟବହାର କରିବା ଆବଶ୍ୟକ।
ହଁ, ହଁ। ମାନେ ଆମ ପୂର୍ବ ଜେନେରେସନ ମାନେ ଆମ ମା ବାପା ମାନେ ସେମାନେ ଏତେ ଫୋନ ଦେଖୁନଥିଲେ। ମାନେ ଆମ ଜେନେରେସନ ଟା ଏମିତି ହେଇଗଲା ନାଁ। ସବୁବେଳେ ଖାଲି ଫୋନ୍ ଦରକାର ହଁ।
ଠିକ କଥା ଦେଖିଥିବେ ଯୋଉମାନେ ବେଶୀ ଏଜୁକେଟେଡ ଏବେକା ଜେନେରେସନ ଆମ ଉପର ଜେନେରେସନ୍ କଥା କହୁଛିମାନେ ଲେକଚର୍ ଅଛନ୍ତି କି କଣ ସେମାନେ ଦେଖିବ ଫୋନ ବେଶି ସେଇ ବ୍ୟବହାର ସେମାନେ ଜାଣିନାହାନ୍ତି ଆଉ ସେମାନେ ବହୁତ ହିଁ ମାନେ ଇଣ୍ଟେଲିଜେଣ୍ଟ ବହୁତ ହିଁ ମାନେ ତାଙ୍କର ମାନେ ଯୋଉ ବୁଦ୍ଧି ଜ୍ଞାନ ବୋହୁତ ଅଧିକ ଆମଠୁ କାହିଁକି ନା ସେମାନଙ୍କ ଜମାନାରେ ସେତେବେଳେ ଫୋନର ବ୍ୟବହାର ଥିଲାନି। କିନ୍ତୁ ସେମାନେ ଏବେ ଯେତେବେଳେ ସେ ବ୍ୟବହାରକୁ ଦେଖୁଚନ୍ତି ତାହାର ସଦୁପଯୋଗ ବି କ ରୁଚନ୍ତି କାହିଁକି ନା ସେମାନେ ଦେଖୁଚନ୍ତି ଯେ ଆ ମାଧ୍ୟମରେ କାମ ଗୁଡାକ ଶୀଘ୍ର ହେଇଯାଉଚି ଆଉ ଯୋଗାଯୋଗ ବି ମଧ୍ୟ ଆମର ସରଳ ହେଇପାରୁଚି। ତ ସେମାନେ କଣ କରୁଚନ୍ତି ନା ବ୍ୟବହାର କରୁଚନ୍ତି ତାର ମାନେ ଦୁର୍ବ୍ୟବହାର କରୁନାହାନ୍ତି। ତ ଆମକୁ ତାଙ୍କଠୁ ସେଇଟା ଶିଖିବା ଆବଶ୍ୟକ। ହଁ କିନ୍ତୁ ଆମ ଆମ ପିଢିର ପିଲାମାନେ କଣ କରୁଚନ୍ତି ନା। ଆର ମାନେ ଖରାପ ବ୍ୟବହାର କରୁଚନ୍ତି। ଗେମ୍ ଖେଳୁଚନ୍ତି ଅହରହ ଯେତେବେଳେ ଦେଖିବ
ହଁ ହଁ ଗେମ୍ ଖେଳୁଚନ୍ତି। ଆଉ ଫୋନରେ ପୁରା ଲାଗିକି ରହୁଚନ୍ତି। ରିଲସ୍ ହଁ ରିଲସ୍ କରୁଚନ୍ତି।
ଦେଖୁଚନ୍ତି ଏଇଟା କରିବା ମାଧ୍ୟମରେ ମାନେ କଣନା। ଖରାପ ପ୍ରଭାବ ସମସ୍ତଙ୍କ ଉପରେ ପଡୁଚି।
ହଁ ଠିକ୍ କଥା କହିଲ। ଆଁ ତେବେ ଆମେ ବି କହିପାରିବା ଯେ ଫୋନ୍ ମୋବାଇଲ୍ ଫୋନ୍ ଆବଶ୍ୟକ କି ନ୍ତୁ ଆସକ୍ତି ହଁ ଆସକ୍ତିଟା କ୍ଷତି କରେ କାରକ।
ହଁ ଠିକ୍ କଥା କହିଲା ଆମେ ଆଜିଠୁ ଶପଥ ନବା ଯେ ଆମେ ଫୋନ୍ ରସଦ୍ ମାନେ ଦୁର୍ବ୍ୟବହାର କରିବାନି ସବୁବେଳେ ଭଲ ବ୍ୟବହାର କରିବା ନା କଣ କହୁଚ ଯାହା ହଉ ଆଜି ଫୋନ୍ ବିଷୟରେ ଆଲୋଚନା କରିକି ବହୁତ ଖୁସି ଲାଗିଲା। ତମକୁ କେ
ମତେ ବି ବହୁତ ଭଲ ଲାଗିଲା। ତମଠାରୁ ବହୁତ କିଛି କଥା ମତେ ଜାଣିବାକୁ ମିଳିଲା। ବୋହୁତ ବୋହୁତ ଧନ୍ୟବାଦ ହଁ ବୋହୁତ ବୋହୁତ ଧନ୍ୟବା ଆଜ୍ଞା। ଶୁଭରାତ୍ରି।